ହ୍ୟାଲୋ।
ହ୍ୟାଲୋ, ଆଉ ତମେ କଣ କରୁଥିଲ?
ନାଇଁ ନାଇଁ ଆପଣ ଫୋନ କରିଥିଲେ, ଯେ ମୁଁ ଓ-ଓ-ଓ ଆଉ, ମୁଁ ଯାଇଥିଲି ଟିକେ ଖାଇକି ଆସିକି ବାହାରେଥିଲି ତ, କହୁନାହାଁନ୍ତି ଆପଣ।
ଓହୋ! ଆପଣ ତମେ କୁଆଯାଇଥିଲ ଖାଇଆକୁ?
ନାଇଁ ସେ ଘରେ ଖାଉଥିଲି। ଆଉ ଘରେ କିଏ ନ ନାହାଁନ୍ତି। ତ ସେ ବାସନ ଫାସନ ଏକୁଟିଆ ଥଉଥିଲି। ସଫା କରିକି ଟିକେ, ବ୍ୟସ୍ତ ଥିଲି ଆଉ। କୁହନ୍ତୁ ଆପଣ, ଏଇନା ମୁଁ ଫାଙ୍କା ଅଛି।
ଓହୋ! ତମେ ତାହେନେ ଏକଲା ଖାଇବା ପିଆ କରୁଥିଲ। ଆଉ, ଆଜି କଣ ଖାଇଲ? ତମେ କାଇଁ, ବାସନାଉଚ ଘରେ କୁଆ ଯାଇଛନ୍ତି କି ସମସ୍ତେ?
ଘରେ ସବୁ ଯାଇଛନ୍ତି, କପିଳାସ ଯାଇଛନ୍ତି, ବୁଲିବାକୁ ମୁଁ ସେଇଠୁ ଏଇନା ଯିବି। ବାସନ ଆପଣଙ୍କ ସାଙ୍ଗରେ କଥା ହେଇସାରିକି ଟିକେ କ୍ରିକେଟ୍ ଖେଳିବାକୁ ଯିବି। ଯୋଉଟା କି ମୋ ଦିନର ଡେଲି କାର୍ଯ୍ୟ।
ତା ତ ବହୁତ ଭଲ କଥା। କପିଳାସ ଯାଇଛନ୍ତି, ମୋର ଏବେ ଗୋଟେ ସାଙ୍ଗ ଥିଲା ମତେ ଏ ବି କହୁଥିଲା କି, ସିଏ କାଳେ ବାର ତେର ଜଣ ଅଟରେ କପିଆସ ଯାଇଥିଲେ।
ହଁ, ଆଚ୍ଛା! ଅଟୋରେ ଯାଇଥିଲେ କପିଳାସ?
ହଁ, ପା ସିଏ କଣ କହିଲେ, ବାର ତେର ଜଣ ଅଟରେ କପିଳାସ ଯାଇଥିଲେ ବୋଲି?
ଇରେ ଅ-ଅଟୋ ଟା ନା ଟ୍ରଲି ଟା?
ସିଏ ଜାଣିଥିବେ ନା! ତାଙ୍କ ନାଁ ପା ମନୋରଞ୍ଜନ୍ ପୃଷ୍ଟି। ଜାଣିଥିବେ ଆପଣ? ଆପଣ ଏଇସୟ ସେ ମତେ ଏଇସ କହୁଥିଲେ।
ଓହୋ! ହଁ ହଁ ଯାଇଁଲିି ଯାଇଁଲି, ଯୋଉ ଖୁଣ୍ଟରେ କାମ କରନ୍ତି। ହଁ,
ହଁ, ସେ ପା କହିଲେ, ସେଇ କଥା। ମୁଁ କହିଲି ସେତା କେମିତି ହେଇପାରିବ?
ଙ୍କର। କାମ ଦରକାର ଥିଲା। ଆମ ଗଛର ଡାଳ ହଣାହାଣି କରିଥାନ୍ତେ।
ହଁ, ସେ ସେହି କାମ ପାଇଁ ବି ବହୁତ ଭଲସେ, ସେମାନେ କାମ କରିଦିଅନ୍ତି।
ପୁଣିଏବେ ମୁଁ ଦେଖିଛି, ତାଙ୍କୁ ସେ ଏନ୍ ଏଚ୍ ରେ ଯୋଉ ଖୁଣ୍ଟ ଗୁଡ଼ା ଅଛି ସେ ଏନ୍ ଏଚ୍ ଛକ, ପୁରୀ ଏନ୍ ଏଚ୍ ରେ ସେ ଖୁଣ୍ଟ ଗୁଡାକରେ ଇଲେକ୍ଟ୍ରିକ କାମ କରନ୍ତି।
ହଁ, ସେ ସେସବୁ ବି କାମ କରନ୍ତି। ଆପଣ ଯଦି କିଛି ଖରାପ ହେଲା ମତେ କହିବେ, ମୁଁ ତାଙ୍କୁ ପଠେଇବି ସେତ ଭଲ ସେ କାମ
ହଁ, ସେ ବଲ୍ ଫଲ୍ ସଜାଡା ସଜଡି କରନ୍ତି। କାମ ଭଲ୍ ସେ କରନ୍ତି ବା।
ହଁ ପା ସେ ମତେ କହିଲେ କି ତାଙ୍କ ଭାଇ ତାଙ୍କ ମାମା ସିଏ ଯାଇଥିଲେ ସିଏ କହିଲେ ତାଙ୍କ ଭାଇ କୋଳରେ ବସିଥିଲେ କୋଳରେ ବସିକି ଏମିତି ହେଇକି ବାର ଜଣ ଅଟେରେ ଯାଇଥିଲେ କପିଳାସ।
ଛାଡ଼ ଆଉ ଭଗବାନଙ୍କ ଦୟାରୁ ଭଲରେ ଫେରି ଯାଇଛନ୍ତି ନହେଲେ ଅଟୋ ଓଲଟି ପଡ଼ିଥାନ୍ତା ପାହାଡ଼ ତଳକୁ।
ସେୟା ପା ଆମେ ସେୟା କହିଲୁ ସେ କଥା ସିଏ କହିବେ ମୁଁ ନିଆଁକୁ ହାତ ରଖି କହିଦେଉଛି ସତ କଥା ଆମେ ତ କହିଲୁ ଭାଇ ଆମେ ବିଶ୍ୱାସ କରୁଛୁ ସେଇଠୁ ମାନୁନାହାନ୍ତି ସେଇ କଥା।
ମୋର ମେନ କଥା ଥିଲା ଅ ଆପଣଙ୍କର ସେ ଯୋଉ ବୁଝିବାକୁ ସେ ଯୋଉ ପୃଷ୍ଟି ଯୋଉ କଲେଜରେ ପଢୁଛନ୍ତି ସେ ଯୋଉ ସେପଟ କଲେଜ ର ଓ ଏ ତ ଆମେ ଜାଣିଛୁ ପ୍ଲେସମେଣ୍ଟ ଅତି କଦର୍ଯ୍ୟ।
ହଁ ହଁ ସେ ତାଙ୍କ କଲେଜ ଏତେ ପ୍ଲେସମେଣ୍ଟଟା ତାଙ୍କ ଭଲ ନାହିଁ।
ସେଇଆ ପ୍ଲେସମେଣ୍ଟ ତ ଅତି କଦର୍ଯ୍ୟ ତାଙ୍କର ଅ କ ଏଇ ପ୍ଲେସମେଣ୍ଟ ସକାଶେ ସିଏ ଲାଷ୍ଟକୁ ଶେଷକୁ ହଇରାଣ ହେବେ ଆଉ।
ସେଇ ତ ହେଲା କଥା ସେ ହଇରାଣ ହଉଛନ୍ତି ମୁଁ ତ ସେଇ କଥା କହୁଥିଲି ମୋତେ ବା କହୁଥିଲେ ସେଇଠି ପଢିବା ପାଇଁ ମୁଁ କହୁଥିଲି ନାଇଁ ମୁଁ ପଛେ ଆଉ କୋଉ କଲେରେ ପଢିଦେବି କିନ୍ତୁ ସେ କଲେଜ କେବେ ପଢ଼ିବିନି ମୁଁ ସେ ବିଜେପିରେ ପଢ଼ିଦେବି କିନ୍ତୁ ସେଇ କଲେଜ କେବେବି ପଢ଼ିବିନି?
ନା ନା ନା ସେଇ କଥା ତ ସବୁବେଳେ ଆଇଦର ବିପିଉଟି ଅଣ୍ଡର କଲେଜ ଗୁଡା ନହେଲେ ହେଇଗଲା ଆମର ଯୋଉ ହେଇଗଲା ଯୋଉ କ ପ୍ରାଇଭେଟ୍ କଲେଜ କିଟ୍ କି ଆଇଟିଆର୍ ହେଇଗଲା ତାଙ୍କର ସବୁ ଭଲ ପ୍ଲେସ୍
ହଁ ସେଇ କଥା ସିଏ ତ ମୋତେ ସେ କଥା କହୁଥିଲେ। ତାପରେ କପିଳାସ ଯିବା କଥା କହିଲେ ମୁଁ ସେଇଆ କହୁଥିଲି କି ତାପରେ କହିଲେ କଣ କହିଲୁ ଘଟଗାଁ ତାରେଣୀ ଯାଇଥିଲୁ କଣ କହିଲ ବୋଲୋରେ ଯାଇଥିଲୁ ସେ କହିଲେ ରାସ୍ତା ସାରା ହଗି ହଗିକି ଆସିଛନ୍ତି।
ଓହୋ ଆଉ ସେମାନେ କେମିତି ଘଟଗାଁ ତାରିଣୀ ପଳେଇଥିଲେ ଏ? କେତେ ଜଣ ପୁଣି ବୋଲେରୋରେ?
ହଁ ପା ପୁଣି ତାଙ୍କର ବୋଲୋରରେ ଗଲେ ତାଙ୍କ କହିଲେ ଦି ଦିନ ଲାଗିଗଲା।
ଆଛା ଆପଣ ତାହେଲେ ଗୋଟେ କାମ କରନ୍ତୁ। ଯୋଉ ଲେଖାଲେଖି ଯେତିକ ଆପଣଙ୍କର ରହୁଛି ଯଦି ଦେଇ ଦିଅନ୍ତୁ ମୁଁ ଏଇନା ଫାଙ୍କା ବସିଛି ସବୁ ସାରି ଦିଏ।
ନିଶ୍ଚୟ ମୁଁ ଆପଣଙ୍କ ସହ ମୋ ଲେଖାଲେଖି ଯୋଉ ଅଛି ମୁଁ ଆପଣଙ୍କୁ ଦେଇଦେବି ଆପଣ ଯଦି ସାରିଦିଅନ୍ତେ ଟିକେ ଭଲ ହୁଅନ୍ତା କାହିଁ କିହିଲ ମୋତେ ସମୟ ହଉନି ସେଥିପାଇଁ ମୁଁ କହୁଥିଲି।
ଆପଣ ଯେତିକ ଅଛି ସବୁତିକ ଅ ଯଦି ଦେଇ ଦିଅନ୍ତେ ଏଇନା ମୁଁ ଫାଙ୍କା ଅଛି ସବୁତିକ ଲେଖାଲେଖି ସାରିଦିଏ।
ହଁ ମୁଁ ପଠେଇଦେବି ଆଉ ମୁଁ କଣ କହୁଥିଲି କହିଲ ଆପଣ ଯୋଉ ଏବେ ବୁଲିବାକୁ ଯାଇଥିଲେ କେମିତି କଣ ବୁଲିବାକୁ ଗଲେ ଟିକେ କହିବେ କି ମୁଁ ବି ଟିକେ ଯିବି ବୋଲି ଭାବୁଥିଲି।
ସେଇଟା କଣ କହିଲେ ସେଇଟା ଆମର ଏତିକି ଉପରେ ବେଶିଶ ରୁହେ ଯେ ଅବଶ୍ୟ କଷ୍ଟ ଥିଲା।
ହୁଁ।
ଅବଶ୍ୟ କଷ୍ଟ ଥିଲା ଯେ କିନ୍ତୁ ହେଇଗଲା ଆପଣ ଯେତିକି ଦେଇଥିଲେ ସେତିକିଟା ତ ଆପଣ ଯୋଉ କହିଥିଲେ ଯୋଉ ଯୋଉ ଯାଗାକୁ ଯିବାକୁ ସେଇ ଯାଗା ଅନୁସାରେ ତ ହେଇଗଲା।
ହଁ ଆପଣ କେମିତି କଣ ଗଲେ ଟିକେ କହିବେ କି?
ହଁ ମୁଁ ଯାଇଥିଲି ଟ୍ରେନରେ ଯାଇଥିଲି ଏଇଠୁ ଦିଲ୍ଲୀ ଗଲି ଦିଲ୍ଲୀରୁ ସେଇଠୁ ଉତ୍ତରାଖଣ୍ଡ ଗଲି ବସରେ। ବସରେ ଉତ୍ତରାଖଣ୍ଡ ଯାଇସାରିଲା ପରେ ଏ ସେଇଠୁ ଲେଖାଲେଖି ମାନେ ସେଇଠୁ ଜଣେ ମାଉସୀ ମାଉସୀ ଜଣେ ମୋର ଚିହ୍ନା ଥିଲେ ସେ ସେଇଠୁ ବୁଝିଦେଲେ ସବୁ ଆଉ।
ଯାହା ହଉ ଆପଣ ତ ବହୁତ ଭଲ ବୁଲାବୁଲି କଲେ ଆଉ ଆପଙ୍କୁ କେମିତି ଲାଗିଲା ବୁଲିବାକୁ ଯୋଉ ଯାଇଥିଲେ?
ମୋର ତ ଆଜ୍ଞା ଠିକ ଲାଗିଲା ସବୁ କିନ୍ତୁ ଆପଣ ଆ ଯୋଉ ତ ଭଲ ଲାଗିଲାର ଯେ ଏତେ ମତେ ତ ଏକୁଟିଆ ରହିବାକୁ ସାର୍ ଭଲ ଲାଗେ ଆଉ ଏମିତି ବୁଲାବୁଲି କରିବାକୁ କଣ ଲାଗେ ଆଉ ଆପଣ ଆପଣଙ୍କର ନିଜର ଯେ ତିକି ଅଛି ଲେଖାଲେଖି ଆଉ ବଡ ଭଉଣୀଙ୍କର ଦେଇଦେବେ ମୁଁ ସାରିଦେବି ଆପଣଙ୍କ ବଡ ଭଉଣୀ ମୋର ଜଣେ ଘନିଷ୍ଠ ବନ୍ଧୁ।
ହଁ ପା ସେ କୋଉଥି ଆପଣଙ୍କ ବିଷୟରେ ଆପଣଙ୍କ ସହିତ ସେ କଣ କହିଲ କଥା ହେବାକୁ ଚାହୁଁନାହାନ୍ତି। ସେ କହୁଛନ୍ତି କି ମୋର ଆଉ କଥାହେବାରେ ଆଉ ଇଚ୍ଛା ନାହିଁ।
ହଁ ସେ ଚାହୁଁନାହାନ୍ତି ଧୀରେ ଧୀରେ ହେଇଯିବ ଆଉ ସେ ତ ସମୟକ୍ରମର ଚକ୍ର ଆଉ। ଠାକୁର ଚାହିଁଲେ ହିଁ ମୋର ହବ ଆଉ।
ସେଇତ ହେଲା କିୁ ଆପଣ ବା ଯୋଉ ସବୁ କରୁଚନ୍ତି କିଛି କଣ କହିଲେ କଲୁ ଭଲ ଲୋକଟା ଆପଣ ମଝିରେ ମଝିରେ ଆପଣଙ୍କ କଣ ହଉଚି ମୁଁ ଜାଣିପାରୁନାହିଁ।
ନାଇଁ ନାଇଁ ଏବେ ବା ମୁଁ ଧୀରେ ଧୀରେ ଚେଷ୍ଟା କରୁଛି ନିଜକୁ ସୁଧାରିବାକୁ।
ଯାହା ହଉ ଆପଣ ସୁଧୁରି ଯାଉଛନ୍ତି କାହିଁକିନା ଆପଣ ଯାହା ସବୁ କରୁଥିଲେ ଭଲ କାମ ସବୁ କରିଥିଲେ ଯେ କିନ୍ତୁ ଭଲ ପିଲା ହେଇଗଲେ ଆହୁରି ଭଲ ହବ ଆଉ।
ଆପଣ ଯଦି ଏ ଯୋଉ ଆମର ଗୋଟେ ମାନୁଫାକ୍ଚରିଂ ଟେକ୍ନୋଲୋଜି ଗୋଟେ ରହୁଚି ଆଉ ମେକାନିକ୍ସ ଗୋଟେ ସବଜେକ୍ଟ ରହୁଚି ଯଦି ସେତିକି ଉପରେ ଦେଇ ଦିଅନ୍ତେ କମ୍ବସନ ଇଞ୍ଜିନ ଉପରେ ଆଉ ଡିସି ମୋଟର ଉପରେ ତାହେଲେ ହେଇଯାନ୍ତା ସାର୍।
ହଁ ମୁଁ ଭାବୁଥିଲି ଯେ କିନ୍ତୁ ମୁଁ ଜାଣିନି ଠିକ ସେ ଜାଣିଲେ ମୁଁ ବୁଝାବୁଝି କରି କହିବି।
ହଁ ଆପଣ ଯଦି ଡିସି ମୋଟର ଉପରେ ଯଦି ପ୍ରୋଜେକ୍ଟ କଣ ଦେଇ ଦିଅନ୍ତେ କି କମ୍ବସନ ଇଞ୍ଜିିନ ଉପରେ କାହିଁକିନା କମ୍ବସିନ ଇଞ୍ଜିିନରେ ଅଲରେଡି ମୁଁ କାମ କରିଛି।
ହଁ କି।
ହଁ ମୋର ଅଲରେଡି ଏକ୍ସପିରିଏନ୍ସ ଅଛି ମୁଁ ମହେନ୍ଦ୍ରାରେ ଯେତେବେଳେ ଥିଲି ପୁନେରେ ମୁଁ ଇଣ୍ଟନସିପ କରିଥିଲି ମୋର ଅଲରେଡି ଏକ୍ସପିରିଏନ୍ସ ଅଛି ମୁଁ ଅବଶ୍ୟ ଥିଲି ଏଇରେ ଥିଲି ଆସିଷ୍ଟାଣ୍ ଇ୍ଜିନିୟର ଥିଲି।
ତାହା ତ ବୋହୁତ ଭଲ କଥା ଆପଣ ତ ସେଇଆଡେ ବୋହୁତ ବୁଲାବୁଲି ମଧ୍ୟ କରିଥିଲେ।
ବୁଲାବୁଲି କରିଥିଲି ମଧ୍ୟ ଆଉ ଆପଣଙ୍କ ଭଉ ଭଉଣୀଙ୍କୁ ମଧ୍ୟ ବୋହୁତ ମନେ ପକେଇଥିଲି।
ଓ ହୋ ଏମିତି କଥା କି ଯାହା ହଉ ଆପଣ ସିଆଡ଼େ ନ ମନେ ପକେଇ କି ଆପଣ ଟିକିଏ ଆପଣ ପାଠକୁ ଧ୍ୟାନ ଦିଅନ୍ତୁ।
ପାଠ ଉପରେ ତ ଧ୍ୟାନ ଦଉଚି କିନ୍ତୁ। ଅଲଟିମେଟ ଗୋଲ ହେଲା ଲାଷ୍ଟ ଶେଷ କୁ ସବୁ କିଛି ଝଗଡା ଯୋଉ ଆଗରୁ ଯାହା ସବୁ ଭୁଲ ଭାଲ ହେଇଥିଲା ମୋଠୁ ତାକୁ ସବୁ ଠିକ କରି‌। ଆଗେଇ ଚାଲିବା ଖୁସି ଖୁସିରେ ମୁଁ ଚାହୁଁଚି କାରଣ। ସେ ଆଉ ଜଣେ ସେ ଯୋଉ ଆଉ ଭଉଣୀ ଅଛନ୍ତି ତାଙ୍କର ଜଣେ ଭାଇ। କ ସାଙ୍ଗରେ ବି ମୁଁ ଟିକେ ଘନିଷ୍ଠ ସମ୍ପର୍କ ତ ମୋର ମୁଁ ଚାହେଁ ସବୁବେଳେ ଆ ସବୁ କିଛି ଠିକ କରିବାକୁ ତିନି ଜଣ ଯେମିତି ଗୋଟେ ଜାଗାକୁ। କୋ ଟ୍ରିପ ମାରିବାକୁ ଯିବୁ ଆଉ ଟ୍ରିପପ ରେ ବୁଲିବାକୁ ଯିବୁ ଆଉ।
ତା ଭାଇ ତ କଣ ସେ ଶେଷ ସମୟ କଣ କହୁଛନ୍ତି ଏମିତି ସବୁ। କଥାବାର୍ତ୍ତା ତା ଭାଇଙ୍କ ଟିକେ ମାନସିକ ଭଲ ନହିଁ ବୋଧେ।
ମଝିରେ ମୁଁ ଟିକେ ଗାଳି କରିଦେଇଥିଲି ତ ମୁଁ ପୁଣି କହିଲି ଶେଷ ସମୟ କଣ। ସେ ସେଇଠି ତାଙ୍କୁ ସେ ପୁଣି। କାଲି ସେ ସନ୍ଧ୍ୟାବେଳେ ମୋ ସାଙ୍ଗରେ ବସିଲେ ସେ ବଇଁଚୁଆ ନଦୀ କୂଳରେ ସବୁ ଠିକ ହେଇଯିବ।
ହଁ ଯାହା ହଉ ଆପଣ ଟିକେ ବୁଲାବୁଲି କରୁଛନ୍ତି ଭଲ ଏଇ ସମୟ ତ ବୁଲଲେେ ଭଲ ଲାଗେ ଆଉ। ତମ ସେଇଠି ବସା ହଉନି କି।
ନା ନା ସାର୍ ଆମର ଏଇଠି ବର୍ଷା ନାହିଁ ଏବେ ଆପଣ ଟିକେ ଗୋଟେ କାମ କରନ୍ତୁ। ଆପଣ ମତେ ଯଦି ଟିକେ କମ୍ବସନ ଇଞ୍ଜିିନ ଆଉ ଡିସି ମୋଟର ପ୍ରୋଜେକ୍ଟ ଉପରେ ଦେଇ ଦିଅନ୍ତେ ମୁଁ। ଆଉ ଆପଣଙ୍କୁ ବି ଟିକେ ହେଲ୍ପ କରିଦିଅନ୍ତି। ସେଇ ମତେ କମ୍ବସନ ଇଞ୍ଜିିନ ଆଉ ଡିସି ମୋଟର ଉପରେ ଟିକେ। ଥିଲା ଏକ୍ସପିରିଏନ୍ସ ତ ସେଇଥିରେ ମୁଁ ଯଦି କୁହନ୍ତି ତାହେଲେ ମୁଁ ହେଲପ କରିଦିଅନ୍ତି କାମରେ‌।
ହଁ ନିଶ୍ଚୟ ମତେ କେବେ ସେଭଳିଆ କିଛି ମିଳିଲେ ମୁଁ ଆପଣଙ୍କୁ ନିଶ୍ଚିତ ଜଣେଇବି ସେ ବିଷୟରେ।
ଆପଣ ତ ଟେକରେ ଆଡମିଶନ୍ କହୁଛନ୍ତି ଆପଣଙ୍କ ପଢିବାର ଇଚ୍ଛା କମ୍ପ୍ୟୁଟର। ସାଇନ୍ସ ରେ ବିଟେକ ଆଉ ଦେଖନ୍ତୁ ଆପଣ ତ ବୋହୁତ ସ୍କୋପ ଅଛି କମ୍ପ୍ୟୁଟର ସାଇନ୍ସ ରେ‌। ଆପଣ ଯଦି ଚାହିଁବେ କରିଦ କରିଦେବେ କମ୍ପ୍ୟୁଟର ସାଇନ୍ସ ରେ ଆଉ।
ହଁ ମୋ ପାଖ ଜଣେ ସେ ଜଣେ ଅଛନ୍ତି ମୋ ଭାଇ ହେବେ ଜଣେ ଭାଇଙ୍କର ତାଙ୍କ ଗୋଟେ ଭାଇ ଅଛନ୍ତି ରାଜସ୍ଥାନ। କହୁଛନ୍ତି ସେ ମୋର ସାଙ୍ଗ ହେବେ ସିଏ ମୋ ବୁଝାବୁଝି କରୁଛନ୍ତି ସିଏ କଣ ସେଠି ଖଲା କଣ। ନାଲି କଲର ଚା ପିଇକି ଗଢ଼ୁଛନ୍ତି ମୁଁ କଣ କହିବି କହିଲ?
ହଁ ବା ସେ ଯୋଉ ନାଲି ଚା ଖାଲି କହୁଛନ୍ତି ମୁଁ ରେଟି ରେଟି ପିଉଛି କିନ୍ତୁ ସିଏ କିନ୍ତୁ ତା ସାର୍ ଆପଣ କଣ କହିଲେ? ସେ ଯୋଉ ସିଏ ଜଣେ ଭାରି ଟିକେ ବଦମାସିଆ ଲୋକ ସିଏ। ସେ ଟିକେ ମାନେ କଣ କହିଲ ଟିକେ ସ୍ଵାଭିମାନୀ ଲୋକ ବାହାରି ତାଙ୍କୁ କିଛି କହିଦେଲେ ତାଙ୍କ ଦେହ ଦେହରେ ବାଧିଯାଏ କିନ୍ତୁ ସିଏ ଯାହାକୁ କହିବେ ସେ ଭାବନ୍ତିନି ଯେ ଅନ୍ୟ ଦେହକୁ ବାଧେ ବୋଲି।
ହଁ ଚଳିବ ଏମିତି ତ ହଁ ଏମିତି ଏବେ ଚାଲିଛିି ହିଁ।
କିନ୍ତୁ ସେମିତି ତ ମୁଁ ଚାଲେନି କାରଣ ନା ମୁଁ ସବୁବେଳେ ବିଶ୍ଵାସ କରେ ଶାନ୍ତି ଆଉ ପ୍ରେମ ବାର୍ତ୍ତାରେ।
ମୁଁ କାଳେ ଶୁଣିଛି ଆପଣ ଟିକେ ଭେଣ୍ଡି ଖାଇବା ବହୁତ ଅଧିକ ପସନ୍ଦ?
ଟିକେ ପରିବା ପତ୍ର ଭଲ ପାଏ ଯେ କିନ୍ତୁ ଭେଣ୍ଡି ଭଲ ପାଏନି ମୁଁ ଭଲ ପାଏ। ବେଶୀ ପାରିବାରେ ଭଲ ପାଏ ପୋଇ। ଶାଗ ଆପଣଙ୍କର ସେ ଯୋଉ ଖୁଣ୍ଟିରେ ଯୋଉ ସାଙ୍ଗ ଚଢନ୍ତି ତାଙ୍କୁ ବା ଭଲ ଲାଗେ ଭେଣ୍ଡି ତରଭୁଜ।
ହଁ ତାଙ୍କୁ ତ ବହୁତ ଭଲ ଲାଗେ ସେ ଭେଣ୍ଡି ହେଇଯାଉ ତରଭୁଜ ହେଇଯାଉ ତମେ ଯାହା ଦେବ ସେ ଖାଇବା ପାଇଁ ରାଜି ଅଛନ୍ତି।
ଆପଣ ଗୋଟେ କହୁଥିଲେ କଣ ବିତେ ଟାଇମ ରେ ଯୋଉ ଜାଭାରେ କଣ ପ୍ରୋଜେକ୍ଟ କରିଥାନ୍ତେ ବୋଲି ସେ ଯୋଉ ରାଜସ୍ଥାନ ଭାଇ ସାଙ୍ଗରେ ମିଶିକି?
ହଁ ବା କରିବି ବା ମୋର ଏଥରେ ଆଡମିସନ ହେଇଯାଉ ନହଲେ ଯଦି ଏବର୍ଷ ନ କଲେ ଆର ବର୍ଷ ଯିବି କରିବି କିନ୍ତୁ ସେ ରାଜଧାନୀ ଇଞ୍ଜିନିୟରିଂଙ୍ଗ ତ ମୁଁ କେବେ ବି କରିବି ନାହିଁ।
ନା ନା ସେଇ ସବୁ କଲେଜରେ ତ କଲେଜ ସବୁ କିଛି ସାର୍ ଠିକ ହବନି।
ଏବେ ମୁଁ ଗୋଟେ ସାଙ୍ଗ ଖୁଣ୍ଟି ଚଢୁଛି।
ହଁ ସେ ତ ଦେଖୁଛନ୍ତି କଣ ଅବସ୍ଥା ହଉଛି ଆପଣ ଗୋଟେ କାମ କରନ୍ତୁ ସେ ଯୋଉ ପ୍ରୋଜେକ୍ଟ ଟା ଉପରେ ଦେ ଆ ଆମ ଆମକୁ ଦେଲେ ତ ଆମେ ଟିକେ ଉ ସାର୍ ସାହାଯ୍ୟ ହୁଅନ୍ତା ଆଉ କିନ୍ତୁ ଅବଶ୍ୟ ଏ ଆଇ ରେ ବି ଦେଲେ କରିଦିଅନ୍ତୁ ଯେ ଆମର ଉଁ ମୋର ଦିଟା ଚିହ୍ନା ଅଛନ୍ତି ଏଆଇ ରେ ବି ଦେଲେ ହେଇଯିବ କାମ ସବୁ।
ଆରେ ନିଶ୍ଚୟ ମୁଁ ଆପଣଙ୍କୁ ନିଶ୍ଚୟ ଜଣେଇବି ଏ ବିଷୟରେ ହଉ ମୁଁ ଏବେ ରଖୁଛି ଆଉ ଆପଣଙ୍କୁ ମୁଁ ଯେବେ ଫ୍ରି ହେବି ଆପଣଙ୍କୁ ମୁଁ ଡାକିବି ସେ ଭାସ୍କର ବାବର ଆସିବେ ଆଉ। ଆପଣଙ୍କ ତ ନିଜ ଘରେ ଅଛି ଆଉ।
ହଁ ଭାସ୍କରେଶ୍ଵର ପାର୍କଟା ତ ମୋର ଗୋଟେ ସ୍ମୃତି ସାର୍ ଆଉ ହଉ ଆପଣ ଡାକିବେ ଆଉ।
ହଉ।